ହାଲୋ ହାଲୋ ହଁ କଣ କରୁଥିଲେ?
ଆମ୍ ବୋଲୁଛି।
ବର୍ଷା ପକଉଛି ଆପଣଙ୍କ ଗାଡେ?
ହଁ ବର୍ଷା ତ ବହୁତୁ ହୋଉଛି।
ଆମ ଆଡେ ବି ତ ହୋଉଚି।
କାଲି ଦିନି ସାରା ହେଲା ଆଜି ବି ଏବେ ପର୍ଯ୍ୟନ୍ତ ହୋଉଚି ତ ଆହୁରି ଆଉ।
ଲାଇନ୍ ଅଛି କି ନା ନାହିଁ ଆପଣଙ୍କ ଆଡ଼େ?
ଲାଇନ୍ ଅଛି।
ଆମରତନାହିଁ ଆପଣଙ୍କ ଘର କୋଉଠି କି?
ବଲାଙ୍ଗିରି।
ଓ।
ଆପଣ କୋଉଠି?
ଆମର ଭୁବନ।
ଆ ହଁ।
କଣ ଥଣ୍ଡା ହେଇଯାଇଛି ନା କଣ?
ହଁ ଥଣ୍ଡା ଟିକେ ହେଇଯାଇଛି।
ବର୍ଷା ପାଗ।
ବର୍ଷା ପର୍ଷା ପଡିଲାଣି ହେଉ।
ହଁ। ମୁଁ ତ ଉଠିିବି ନଥିଲି ମୋ ମମି ଉଠେଇଲାଠୁ ମୁଁ ଉଠଥିଲି ଏବେ। ଚିଡ଼ ଚିଡି ହେଇକିନା ଉଠିଲି। ତୋ ଫୋନରେ ଚାର୍ଜ ନାହିଁ? ଇନଭର୍ଟରରେ ବି ଚାର୍ଜ ନାହିଁ ପାୱାର ବ୍ୟାଙ୍କରେ ବସେଇବି ଆଉ।
ହଁ ମୁଁ ବି ଏବେ ଉଠିଲି ଆସିଲି।
ଜ୍ଞା?
ମୁଁ ବି ଏବେ ଉଠିଲି ରାବେ ବି ଏବେ ଆସୁଛି।
ଓହୋ। ଆଉ ଚା ପା ପି ସାଇଲଣି?
ତା
ଚାହା ଫା ପି ସାଇଲେଣି?
ନାଇଁ ଉଠିକି ଏବେ ୟାଡେ ବୁଲି ପଡ଼ଳି ଆସିଛି ଆଉ।
ଏଇ ବର୍ଷାରେ?
ଏବେ ଟିକିଏ ଛାଡ଼ିଚି ନା ବର୍ଷା।
ଓହୋ ଆଉ ଘରେ ସମସ୍ତଙ୍କ ଦେହ ପା ଭଲ?
ହଁ ସମସ୍ତେ ଭଲ। ଆପଣ କେମିତି ଅଛନ୍ତି?
ମୁଁ ତ ପୁରା ଭଲରେ ଅଛି, ଆପଣଙ୍କର କଣ ପଢାପଢି ଚାଲିଛି ନା କଣ?
ଏବେ ଗ୍ରାଜୁଏଟ୍ ସରିଚି।
ହୁଁ-ହୁଁ।
ଏ ବର୍ଷ ଏଇଟା ସାରିଲି ଆଉ।
କଣ କହିଲେ?
ଏ ବର୍ଷ ସାରଲି।
ଓ ଓହୋ।
ଆପଣ କେତେ କଣ କଲେ
ମୋର ମୁଁ ଏବେ ପ୍ଲସ୍ ଟୁ ସରିଲା।
ହଁ-ହଁ। କୋଉଠି କରନ୍ତି ଏଇଟା?
ପ୍ଲସ୍ ଟୁ?
ହଁ।
ପ୍ଲସ ଟୁ ଭୁବନ ରେ କରିଥିଲି।
ହଁ ପ୍ଲସ୍ ଥ୍ରୀ କରିବେ କି ନାଇଁ?
ପ୍ଲସ ଥ୍ରି ତ କରିବି।
ଅ ହ।
ଭୁବନରେ ପ୍ଲସ ଟୁ କରିଥିଲି କୁନିନ୍ଦାରେ ପ୍ଲସ ଥ୍ରୀ କରିବି ଆଉ।
ଆଡମିସନ୍ ଷ୍ଟାର୍ଟ ହେଲାଣି?
ହଁ କରିତ ସାରିଲେଣି। କାଲି ଜ କାଲି କରିଥିଲେ କାରଣ ଏଇ ଯୋଉ ସେଖେଣ୍ଡ ସିଲେକ୍ସନ୍ ବାହାରିଛି ନା ଚାରି ପାଞ୍ଚ ଛଅ। ତ ମୁଁ କାଲି ଯାଇି କରିଦେଇଥିଲି।
ହଁ-ହଁ।
ହୁଁ। ବର୍ଷା ହଉଛି ଆମ ଘରେ ବି ଏତେ ମେମ୍ବର୍। ସମସ୍ତେ ଯୋଉ ପାଣିକି ଯାଉଛନ୍ତି ପୁଣି ଆସୁଛନ୍ତି ଘର ପୁରା ପାଣି। ଆମ ବାହାରର ଯୋଉ ଡାଇନିଂଟା ପୁରା ପାଣି।
ହଁ। ବର୍ଷା ତ ହେମିତି ହଉଛି ଆଉ।
ଆଁ ମୋ ଜଣେ ବଡ ବାପାଙ୍କ ପୁଅ ଆଉ ମୁଁ ଆମେ ଦି ଜଣ ଅଛୁ ଛାତ ଉପରେ ଛାତ ଉପରେ ରୁମ ଅଛି ସେ ଗୋଟେ ରୁମ ରେ ଅଛି। ମୁଁ ବାହାରୁ ଯୋଉ ବରଣ୍ଡାଟା ହେଇଛି ସେଇଠି ଠିଆ ହେଇକି ବର୍ଷା ଦେଖୁଛି।
ହଁ ହଁ।
ହ
କାଲି ରାତିରେ ଲାଇନ ଟିକେ ଏଠିବି ଅପ ଡାଉନ ହେଲା।
ଆମର କାଲି ରାତିଠୁ ହିଁ ନାହିଁ କାଲି ଗୋ ଗୋଟେ ସାଢେ ଗୋଟେଠୁ ଆଉ ନାହିଁ ଲାଇନ।
ଚାରି ବଜ ଚାରି ବଜେ ଆଡେ ଆସିଲା ଲାଇନ। ହେଲେ ମୁଁ ସେ ଚାର୍ଜ ବସିକିଫେରେ ପୁଣି ଶୋଇ ପଡିଲି।
ହେ ହେ।
ପଲେ ଚାର୍ଜ ହେଇଯାଇଛି ଆଉ।
ଉ ନା କାଲି ଭାଇ ହସ୍ପଟ ନେଇଥିଲା ଫୋନରୁ। ତା ପାଖେରେ ପ ଏତେ ଏ ପ ମାନେ ଛାତ ଓପରେ ଯୋଉ ରୁମ ରେ ଶୋଉ ଇନା ତାର ଆଉ ମନେ ନା ନି ଆଉ ମୋ ଚାର୍ଜର ଆଣିବା ପାଇଁ ସେ ତା ଫୋନ୍ ଚାର୍ଜ ବସେଇ ଦେଇଛି ବାକି ମୋ ଫୋନ୍ ବସେଇନି।
ହଁ ହଁ ଚାର୍ଜ ଲାଇନ୍ ଆସିଲେ ବସେଇଦେବେ। ମୋ ଇନଭଟର ଯେଦି ଚାଲୁଚି
ଏ ଏ ଇନଭଟର୍ ଚାର୍ଜ ବା ସରିଯାଇଛି ମାନେ ଏଇ କା କେହି ଆଉ ଜାଣିନାହାନ୍ତି ନା ଲାଇନ ଅଛି ନ ଅଛି। ଆଉ ଫ୍ୟନ୍ ଏ ସି ସବୁ ଲାଗିଥିଲା।
ହଁ ହଁ।
ଇଆ
ଲାଇନ୍ ତ ହଉନି ବହୁତ ପ୍ରୋବ୍ଲେମ୍।
ହ ଆମ ମାନେ ଏଇଆଡ଼େ ବର୍ଷା ପକେଇବ ମାନେ ବର୍ଷା ପଛେ ପଛେ ଲାଇନ୍ ଯିବ। ଲାଇନ୍ ଯିବ ମାନେ ତା ପଛେ ପଛେ ନେଟୱାର୍କ ବି ଯିବ ବହିଥିବ ହେମ୍ ଏମତି ରଜ ତିନି ଦିନି ଆଙ୍କ ପୁରା ହେଲା ଆମେ ଖାଲି ଲୁଡୁ ହିଁ ଖେଳୁ ଆଉ କଁ କରିବୁ ସଖାଳୁ?
ରଜ କେମିତି ଭଲ ମଣିଲ?
କଁ କହିଲେ?
ରଜ।
ହଁ ଆମ ଗାଁରେ ତ ରଜ ମହୋତ୍ସବ ହୁଏ। ତ ମୁଁ ଫାଷ୍ଟ ରଜରେ ଗାଁରେ ନଥିଲି ମାଉସୀଙ୍କ ଘରୁ ଆସିଲି। ସନ୍ଧ୍ୟାରେ ପହଞ୍ଚିଲି। ତା ପରଠୁ ଏମତି ବୁଲାବୁଲି ଦୋଳି ଖେଳା।
ହଁ ହଁ ହଁ।
ହ ଆଉ ଯୋଉମାନେ ପାର୍ଟିସିପେଟ୍ କର ଆମେ ପୁରା ଲାଷ୍ଟ ରଜରେ ରାତି ନଅଟା ସାଢ଼େ ନଅଟାରେ ଆସିଲୁ ଯେହେତୁ ଆ ଫଙ୍କସନ୍ ହଉଥୁଲା ସେଦିନ ସେଥିପାଇଁ।
ହଁ ଆମ ଏପଟେ ହେତେ ମାନନ୍ତି ନାଇଁ କିଏ କେମିତି ହେମ୍ ବହୁତ କମ୍।
ଓ। ନାଇଁ ଆମ ଗାଁରେ ସବୁ ପର୍ବ ପାଳନ କରାଯାଏ ବାକି ବଡ଼ ଆ କାରରେ ନ ହଉ ଛୋଟ ଆକାରରେ କିନ୍ତୁ ସବୁ ପର୍ବ ପାଳନ କରାଯାଏ।
ହଁ।
ଏମିତି ଲକ୍ଷ୍ମୀ ପୂଜାରେ ଯୋଉ ନାଚ ପଡେନି?
ହଁ।
ହଁ ଏ ଲକ୍ଷ୍ମୀ ପୂଜାରେ ନାଚ ପଡ଼େ ଏଇ ରଜ ପୂର୍ବରୁ ଗୋଟେ ଥର ନାଚ କରିଥିଲା ଏମିତି ପଡ଼େ।
ହଁ ହଁ।
ହୁଁ ହୁଁ
ଏବେ ରଥ ଦେଖିବାକୁ ଯିବି।
ହଁ ରଥ ଆମ ଘର ପାଖରେ। ଆମ ଘ ଆମ ଘର ଆଗେରେ ରଥ ରହିବ।
ହଁ
ତାପରେ ସେ ତାଙ୍କ ମା ସେଠି ରହନ୍ତି ସେଇଠି ରହି ସାରିଲା ପରେ ତା ମାଉସୀ ମାଙ୍କ ଘରକୁ ଯିବେ। ତ ମୁଁ ସବୁବେଳେ ଯାଏ ସେ ରଥ
ହଁ ହଁ।
ମୁ ଛାତ ଉପରେ ଠିଆ ହେଲେ ବି ଦେଖାଯାଏ ତ ବ ର୍ଷା ଦିନେ କୋଡ଼ ଯିବୁ ଛତା ଧରିକି ଛାତ ଉପରେ ଠିଆ ହଉ।
ହଁଁ ବୋଇଲେ ଘରୁ ଦିସେ ଭଲ।
ହଁ ହଁ।
ହୁଁ ହୁଁ।
ଜଗାରେ ତ ଡୋରି କେଭେ ଲାଗିନି ଯାଇନି ତ କେଭେ ପୁରୀ ଏଇଠି ଦେଖି ଦଉଚି ଆଉ।
ହଁ। ପୁରୀ ପାଖେ ଅଛି
କଣ କହିଲେ?
ପୁରୀ ପାଖେଆ ଅଛି କେହିଁ?
କିଏ ଆପଣ?
ହୁଁ।
ଓ ହୋ ଓହୋ।
ହଁ।
ଜଗାର ଡରି ନ ଲାଗିଲେ ତମେ ଯେତେ ଚେଷ୍ଟା କରିକି ଯାଇଥିବ ସେଠି ହେଲେ ତମେ ଜଗା କୁ ହିଁ ଦେଖିପାରିବନି।
ହଁ ଭିଡ ତ ପ୍ରବଲ ନା।
ମାନେ ମୋ ଭାଇ ଏବେ ଯାଇଥିଲା ତାଙ୍କ ସାଙ୍ଗ ମାନଙ୍କ ସହ ଗଲା କିନ୍ତୁ ଠାକୁରଙ୍କ ପାଖକୁ ଯାଇପାରିଲାନି।
ହଁ। ଭିଡ ପ୍ରବଳ ସେଠି। ସେ ବାଗ୍ୟରେ ଥିଲେ ଯାଇକି ଦେଖିବ ବୋଲିଆ କଥା।
ଆଜ୍ଞା।
ମୁଁ ବି ଯାଇଥିଲି ବହୁତ ଦିନ ହେଲାନା।
ଆଜ୍ଞା।
ହ
ହୁଁ ହ
ବହୁତ ଆଗରୁ ଯାଇଚି ଥିଲି ହେବେ।
ହଁ ହଁ। କୁହନ୍ତୁ?
ହ
କଣ କହିଲେ? ହଁ କୁହନ୍ତୁ।
ହଁ।
ଓ ଭାଇ କି ବର୍ଷା।
ବର୍ଷା ହଉଚି?
ହଁ।
ଏଠି ଏବେ ଏଠି ଏବେ ଟିକେ ଛାଡିଚି।
ମାନେ ଇଆଡେ ପୁରା କଣ୍ଟିନ୍ୟୁସଲି କାଲି ସାଢ଼େ ଗୋଟେଠୁ ହଉଛି ଯେ ଏପର୍ଯ୍ୟନ୍ତ ସରିନି।
ଏଠି ବି ତିନି ଦିନ ହେଲା ପୁରା ଲାଗିକି ବର୍ଷା ହଉଛି ଛାଡୁନହିଁ ଆଉ।
ଆଉ ମ୍ୟାରେଜ ଫ୍ୟାରେଜ କେବେ କରିବେ?
ମାର୍ରିଜେ ଏତେ ଜଲେ କି।
କଣ କହିଲେ?
ଏତେ ଜଲଦି।
ଆପଣଙ୍କୁ କେତେ ବର୍ଷ ହବକି?
ମତେ ବାଇଶ। ମୁଁ ଏ ବି ଛୋଟ ଅଛି ଏଇଟା
ହଁ ଆଉ ସାତ ଆଠ ବର୍ଷ ପରେ କରିବେ।
ହଁ।
ତମ ଟା ହଉଛି ତିରିଶ ନହେଲେ କେହି କରୁନାହାନ୍ତି ଅଠେଇଶ ତି ପାଖାପାଖି ଆଉ ଝିଅ ପିଲା ବି ସେଇ ଚବିଶ ପଚିଶ
ଏବେ ଗ୍ରାଜୁଏଟ ସାରିଛି ଆଗକୁ ଆଉ କିଛି କରିବା ଆଉ କ।
ହୁଁ। ପୁଅ ପିଲା କରିବା ନିହାତି ଦରକାର।
ହଁ ଆପଣ କମ୍ପୁଟର କମ୍ପୁଟର କରିଛନ୍ତି।
ନା କମ୍ପ୍ୟୁଟର ଏବେ ଆଡମିସନ କରିକି ଆସିଛି ବସ୍ ଯାଇନି ଆଜି ଥିଲା। ନା ନା ଆଜି ରବାରେ କାଲି ଅଛି ଶନିବାର ଦିନ ଆଡ଼ମିସନ୍ କଲି।
ହଁ। କମ୍ପ୍ୟୁଟର ବି ପାଖେ ଆସିକି
ହଁ ହଁ ଦି କିଲୋମିଟର ଏଇଠୁ।
ହଁ ହଁ।
କମ୍ପ୍ୟୁଟର କଉଟା ଲେଖାଇଲେ?
ମାନେ
ଏଇଠୁ ଦି କିଲୋମିଟର ବୋଲେ କଣ କହିଲ ପୁରା ଗାଁ ପୁରା ଗହଳି ଟା ନା।
ହଁ ହଁ।
ହେଲା ସେଇଠି ଯିବାକୁ ଟିକେ ଅସୁବିଧା ପୁରା ଭିଡ ଛୋ ଗାଁ ଟା ବଡଟେ ଯେହେତୁ ଛୋଟ ଗଳି ରାସ୍ତା ଭିଡ଼। କେତେବେଳେ ଫାଙ୍କା ମୁଁ କ ମୁଁ କରୁଛି ଗୋଟେ ବର୍ଷ ପାଇଁ।
ହଁ।
ମୁଁ ଖାଲି ଏଇଠି ନାଁ ସିନା ଲେଖେଇ ଦେଇଛି। କିନ୍ତୁ ଏଠି କ କଲେଜ ସେଇ ଆମ ଘରଠୁ କଲେଜଟା ଆଡମିସନ କରିଛି ସେଟା ନଅ କିଲୋମିଟର।
ହ, ହଁ।
ବସ୍ ଯିବା ଆସିବା ହଉଚି।
ହଁ।
କିଏ ସଖାଳୁ ଆସୁଛି ନ ଶୋଇକି?
ଯିବା ଆସିବା ସୁବିଧା, ସୁବିଧା ହଉଚି!
ହଁ, ହଁ, ସବୁ ସୁବିଧା।
ହଁ।
ନଅ, ନଅଟା ସାଢେ ନଅଟାରେ ଗୋଟେ ବସ୍ ଆସୁଛି। ସାଢେ ନଅଟା ପରେ ଦିଟା ଅଳୁ ବସ୍ ଟା ଯାଉଛି।
ହଁ।
ସୁବିଧା ସବୁ ଅଛି।
ଯିବା ବେଲକୁ
କଣ କହିଲେ?
ଆସିବା ବଲକୁ
ହଁ, ଜଣେ ଗୋଟେ ବେଳୁ ସରି ଯାଉଚି-ଇ କ୍ଲାସ୍ ସରି ଯାଉଚି କି, ସାଢେ ବାରଟା ଭିତରେ ସରିଯାଉଚି! ଗୋଟେ ପଇଁଚାଳିଶ ପଚାଶ୍ ବେଳେ ବସ୍ ଆସୁଚି।
ହଁ, ହଁ।
ସେ ପରା କଲେଜ ପାଖରେ ହିଁ ରହୁଛି। ତାର କଲେଜ ଛାକି ଯିବେ କଲେଜ ପାଖେରେ। ତାର୍ ତୁ ଟିକେ ଆଗକୁ ସ୍କୁଲ ପାଖେ ରଉଛି।
ହଁ, ହଁ। କଲେଜ୍ ଛି ଗଲେଣି କି?
ନାଇଁ, ନାଇଁ କାଲି ଆଡ଼୍ ମିସନ୍ କରିକିନା ଆସିଛି।
ଓହୋ! କେବେ-ଏ ଠୁ କ୍ଲାସ୍ ଆରମ୍ଭ ହଉଚି?
ହଁ, ଏବେ ମାନେ ଫର୍ମ ତ ଗୁରେ ପକେଇଛନ୍ତି, ଗୁରେ ତ ଆଡ୍ ମିସନ୍ କରିନାହାଁନ୍ତି। ସିଏ କହିବେ କି, କୋଉ ଦିନ ଯିବେ? କଉ ଦିନ ୱେଲ୍ କମ୍ କରିବେ ତାଙ୍କର?
ହଁ, ହଁ, ଇଏ ଆଉ କୋଉଁଠି ସ୍ଲାଇଡ୍ ଅଫ୍ କରିବେ?
ନାଇଁ, ଆଉ କଣ କରିବି, ସ୍ଲାଇଡ଼ର୍?